ହୁଁ, ଶୁଣା ହଉଛି ଆପଣଙ୍କୁ।
ହୁଁ, ହୁଁ, ଶୁଣା ହୋଉଛି।
ଏଇଠି ବସି ତଥିଲି ବାଲକୁନରେଉ ଆପଣ?
ମୁଁ ଏ ଘରେ ବସିଥିଲି ଖଟରେ ବସିଥିଲି ଖାଉଥିଲି ଟିକେ ବିସ୍କୁଟ
ଆଛା ମୁଁ ଆଜି କଲେଜ ଯାଇଥିଲି ମାନେ କଲେଜୁ ଆସିକି ବିରିୟାନୀ ଖାଇ ଦେଇେଇଥିଲେ ତ ଆଉ ଖାଇନି ଆଉ
ଓ ହୋ, ଆଉ ରାତିରେ ଖାଇବେନି ରାତିରେ ଖାଇକିନା ଶୋଇବେ
ହଁ ଯାଇକି ରାତିରେ ଏବେ ଆଉ ଖାଇବନି ଛି ଆଉ ଏପଟିକେ ମାନେ ଚା ହେଇଥିଲା ଚା ପିଇଦେଲି ତ ଆଉ ଖାଇବିନି ଆଉ
ମାନେ ବିରିୟାନି ଖାଇବେ ନା ଚାପିିଲଦେଲେ
ନାଇଁ ବିରିୟାନୀ ଖାଇଥିଲି ମାନେ ସେ ଗୋଟେ ଦିଟା ବେଳେ ଖାଇଥିଲି ଆଉ ଖାଇ ନଥିଲି ଚା ପିଦେଲି ଏବେ ଆଉ ହୁଁ, ତ ଆଜି ମାନେ କଲେଜ ଯାଇଥିଲି ତ ସେଇଠୁ ଟିକେ ଆମ ପାଖରେ ମାର୍କେଟ ବିଲଡିଂ ତ ସେଇ ମାର୍କେଟ ରୁ ମ ଜିନିଷ ପତ୍ରଟିିକ ହେଇଥିଲା ହଁ ତ ସେଇଠୁ ଆଜି ରହିକି ସେଇଠୁ କିଣା କିିଣି କରିକି ତ ତାପରେ ଆସିଲି ଡାଇରେକ୍ଟ ଆଉ ହଁ ଆଉ ଆପଣଙ୍କ ମାନେ ବିଜେପି କଲେଜ ହୁଁ ଆପଣ ମାନେ ଆପଣଙ୍କର କୋଉ କଲେଜ
ମୁଁ ସିନିୟରଜି ସିନିୟରଜି
ଆଛା ମାନେ କଣ ମାନେ କୋଉ ଜା
ଢେଙ୍କାନାଳ
ଆଛା ଢେଙ୍କାନାଳରେ ଆମର ଜଣେ ରିଲେଟିଭ ରହନ୍ତି।
ଆପଣଙ୍କର କହୁଜିଲ୍ଲା
ଆମର ମାନେ ଖୋର୍ଦ୍ଧା ଆମର ଭୁବନେଶର ହୁଁ ହଁ ସେ ଭୁବନେଶ୍ଵର ବା ଭୁବନେଶ୍ଵର ମାନେ ଏଇ ବଡ ବଡ ଭେ
ଲିଙ୍ଗରାଜ ମନ୍ଦିର ଆପଣଙ୍କଠୁ କେତେ ଟ ହବ ଯାଇଛନ୍ତି ଲିଙ୍ଗରାଜ ମନ୍ଦିର
ହଁ ହଁ ପାଖରେ ହିଁ ଲିଙ୍ଗରାଜ ମନ୍ଦିର ମାନେ ସେଇ ବାଟ ଦେଇକି ଆମେ ପ୍ରାୟ ଯାଉ କଲେଜ ପାଖରେ ହିଁ?
ଓହୋ ମୁଁ ବି ଥରେ ଯାଇଛି ଲିଙ୍ଗରାଜ ମନ୍ଦିର ବାସ ସେ ମନେ ନାହିଁ ପୁରୀ ଆସିଲି ଥରେ ପୁରୀ ଆସିଲି ଯେ ସେଇଠୁ ମାନେ ବସରେ ସେମାନେ ବୋଲେଇ ନିଅନ୍ତିନି ସବୁ ଜାଗା କହିନି ସବୁ ଜାଗା ଭି ଯୋଉ ବୁଲନ୍ତି।
ହଁ ହଁ ହଁ ହଁ ହଁ ହଁ।
କରିକି ଯାଇଥିଲୁ ପୁରା ଫ୍ୟାମିଲି ଆଉ ମାମାଙ୍କ ମାମା ଯାଇଥିଲେ। ଆମ ଭାଇ ଆଉ ମାମା ହୋଉ ଛି ଫ୍ରେଣ୍ଡସେ ଯାଇଥିଲେ ସବୁ। ବୁଲୁଥିଲୁ ତ ସେଇଠି ସବୁ ଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଆମେ ତ ନନ୍ଦନ କର ସବୁ ହିନ୍ଦୁ ବୁଲୁଉଥିଲେ ଆଉ ଭୁବନେଶ୍ୱର
ତ ମାନେ ଏତେ ଭିଡ ହ ମାନେ ସବୁବେଳେ ଯେତେବେଳେ ଦେଖିବା ପ୍ରାୟ ସବୁବେଳେ ଭିଡ। ଟେବେ ସେଇ ବି ବିନ୍ଦୁ ସାଗର ଟା ଗୋଟେ ଭଲ ଜାଗା ମାନେ ସେଇଟା ବି ପାରି ବଢିଆ ହ ଫଟ ଫଟ ବି ଉଠେଇ ବାକୁ ଭଲ ସବୁ ପିଲା ବି ବହୁତ ମାନେ ରିଲିସ ଏକା କରନ୍ତି ନ୍ତି ଆଉ ହୁଁ ଆଉ ଆପଣ ମାନେ ପୁରୀ କେବେ ଯାଇଥିଲେ?
ପୁରୀ ଯୋଉ ନୂ ନୂଆ ବର୍ଷ ଯାଇଥିଲି ଏବେ ରିସେଣ୍ଟ ଯାଇଥିଲି ନୂଆ ବର୍ଷକୁୁ ନିଉୟର୍। କୁହ
ଓହୋ ହଁ ମୁଁ ଆଉ ଯାଇନି ଏବେ ମାନେ ଆର ବର୍ଷ ଯାଇଥିଲି ହଁ ସେଇ ପୁରୀ ତ ମାନେ ତମର ଯାହାବି ହେଇଯାଉ ସବୁ ବର୍ଷ ପ୍ରାୟ ପୁରୀ ଯାଆନ୍ତି।
ଆମର ବି ନ୍ୟୁଇୟର ଦିନ ହିଁ ନ୍ୟୁୟର ଦିନ ହିଁ ନ୍ୟୁଇୟର୍ ପୂର୍ବ ଦିନ ମାନେ ଡିସେମ୍ବର ଏକତିରିଶରେ ଯାଇଥିଲୁ ପୁରୀ। ତ ଅ ଯା ତି ଏଗାର ଟା ରେ ଟ୍ରେନରୁୁ ଉଲେଇଲୁ
ହଁ ।
ରେ ଷ୍ଟେସନ୍ ରୁ ମା ମାନେ ଫ୍ରେସ୍ ହେଇକି ମାନେ ଗାଧେଇକି ମନ୍ଦିର ଗଲୁ ଦର୍ଶନ କରିବା ଲାଗି ମାନେ ରାତି ବାରଟା ମାନେ ହେତଳୁ ନିୟର ହେଇସାରିଲାଣି।
ହଁ ହଁ ହଁ ଭଲ।
ମନ୍ଦିରରେ ମନ୍ଦିରଠୁ ତିନି କିଲୋମିର ରେ ଲାଇନ ଲଗେଇ ଥିବେ ଠାକୁରଙ୍କୁ ଦର୍ଶନ କରିବାକୁ। ମାନେ ତା ପରଦିନ ଏଗାର ଟା ବେଳକୁ ମାନେ ଏ । ନ୍ୟୁ ଇୟର ଦିନ ଏଗାର ଟା ଏଗାର ଦିନ ଏଗାର ଟା ବେଳକୁ ଦର୍ଶନ କଲୁ ଠାକୁରଙ୍କୁ।
ମାନେ ଗୋଟେ ମାନେ ଏଇଟା ଗୋଟେ ପୁରୀ ମନ୍ଦିର ରେ ଯେ ଏତେ ଗହଳି ଏ
ସେଇଟା ସେଇଟା ଏତେ ଗହଳି ମାନେ ଏଗାର ଘଣ୍ଟା ଆମେ ଖାଲି ତାକୁ ଦର୍ଶନ କରେ ନାଇଁଛି।
ସେଇଟା ହଉଛି ମାନେ ଟିକେ କଷ୍ଟ ମାନେ ପୁରୀରେ ଟିକେ ସିଷ୍ଟମ ଫିଷ୍ଟମ ଟିକେ ଚେଞ୍ଜ କରିଦେଲେ ଟିକେ ଭଲ ହୁଅନ୍ତା। ମାନେ ଏତେ ଗହଳି ଯେ
ନାହିଁ ସିଷ୍ଟମ ଚେଞ୍ଜ କରିୁଥିଲେ ଯୋଉ ସରକାର ନୂଆ ସରକାର ସିଷ୍ଟମ୍ ଚେଞ୍ଜ କରିଥିଲେ ମାନେ ଗୋଟେ ରାସ୍ତା ଥିଲା ନା ସେଇ ଗୋଟେ ରାସ୍ତା ଥିଲା ଏ ଏ ଗୋଟେ ରାସ୍ ଥିଲା ଏକ୍ଜିଟି ସେ ସାର ଡଡ ସିଏ ଡବଲ ଏଣ୍ଟ୍ରି ଡବଲ ଏକ୍ଜିଟ୍ଥିଲେ ଯୋଉ ତଲକ ଦରାଗଡା ହେଇକି ମାନେ ଇଏ
ସେଇଟା ହିଁ ମାନେ ସବ ମାନେ ଯୋଉ ସେ ଦ୍ଵାର ଯୋଉ ଥାଏ ସବୁ ଖୋଲି ନଲାବେଳକୁ କୁ ସେ ବେଶୀ ଗହଳି ହେଇ ଯାଉଛନ୍ତି। ଆ ମାନେ ହଁ ମୁଁ ମଝିରେ ଶୁଣୁଥିଲି ଗୋଟେ କଣ ମାନେ ହବ ଯେ ପୁରୀ ପାଇଁ କରିବା ପାଇଁ ଆଗୁଆ ଟିକେଟ ବୁକିଂ ହବ। ତ ସେଇଟା ଯେତେ ଭଲ। କିନ୍ତୁ ତାପରେ ବି ଯୋଉମାନେ ଟିକେ ହଇରାଣ ହୁଅନ୍ତି। ଯାହାର ଟିକେ ପଇସା ପତ୍ର ଅସୁବିଧା ସେମାନଙ୍କ ପାଇଁ ଟିକେ ମାନେ ହଁ ସେଇଟା ଟିକେ ଖରାପ ଏମିତି ନହେଲେ କଣ ସମସ୍ତେ ମାନେ ଯିଏ ଗଲା ମାନେ ବୁଲିକି ଆସିଲା ପୁରୀ ତ ମାନେ ଛୋଟଠୁ ଆରମ୍ଭ କରିକି ବୁଢା ବୁଢୀ ସମସ୍ତେ ମାନେ ପୁରୀ ମାନେ ତ ସେ ସେଇ ସେଇ ଆମର ପୁଣି ସେଟା ଓଡିଶାରେ ଅଛି ଭୁବନେଶ ରେ ତ ସେଇଟା ଗୋଟେ ଭଲ।
ହୁଁ ସବୁ ଆଡୁ ଲୋକ ଆସନ ନା। ପୁରା ଭାରତର ଲୋକ ଆସଛନ୍ତି ବୁଲିଲେ ନାଗୀ।
ହଁ ହଁ ତ ମାନେ ମାନେ ଓଡିଶାର ବି ଯେତିକି ଓଡିଆ ଲୋକ ଯେତିକି ବଙ୍ଗାଳୀ ମାନେ ବାହାରୁ ବି ବହୁତ ମାନେ ଲୋକ ବି ଯାହା ମାନେ ଫରେନର ମାନେ ବି ଆମର ପୁରୀ ମନ୍ଦିରକୁ ଫରେ ହଁ ତ ହଁ ସବୁ ବୁଲିବାକୁ ତାପରେ ଆମର ସି ବିଚ ଟା ଯୋଉ ଅଛି ପୁରୀ ଟା ଗୋଟେ ମାନେ ଯେତେ ଯାହା ବି ହଉାନ ତା ଭଳିଆ ଜାଗା ଆଉ କୋଠି ନାହିଁ ସିଏ ଗୋଟେ ଅଲଗା ଶାନ୍ତି। ତି ତର କଲେ ହଁ। ତ ଆଉ ମାନେ ଆପଣ ମାନେ ଏମତି କୋଣାର୍କ କି ସେଗୁଡ଼ା ଯାଇ ଛନ୍ତି କେବେ?
ହଁ କୋଣାର୍କ ଯାଇଛି।
ହଁ। ଆଗରୁ ଛୋଟ ବଳେ ସେ ଆମର ପିକନିକ ଫିକନିକ ସ୍କୁଲ ବେଳେ ଯେତେବେଳେ ପଢୁଥିଲି ସେତେବେଳେ ପିକନିକରେ କୋଣାର୍କ ନିଅନ୍ତି। ତାପରେ ଏମତି ସବୁ ଚନ୍ଦ୍ରଭାଗା ଏମିତି ସବୁ ଧଉଳି ଫୋଳି
ତମର ସେଇଟା କୋଣାର୍କ ପାଖ ଥିବ ବୋଲି ନେଉଛନ୍ତି ନାଇଁ।
ହଁ ସେ ଛୋଟ ବେଳେ କୋଣାର୍କ ଚନ୍ଦ୍ରଭାଗା ଏଇଗୁଡା ସବୁ ବେଶୀ ନିଅନ୍ତି।
ହୁଁ।
ଆଗରୁ ସୁନା ମାନେ ଆମର ଆଗରୁ ସ୍କୁଲ ବେଳେ ପିକନିକ ହଉଥିଲା। ତାପରେ ଏଇ ଯୋଉ କରୋନା ହେଇଗଲା ଲକଡାଉନ ଟାଇପ୍ ତାପରେ ବନ୍ଦ ହେଇଗଲା। ଆମର ପିକନିକ ପୁରା ବନ୍ଦ ହେଇଗଲା ନହେଲେ ଆଗରୁ ପୁରା ମୁଁ ଜାମୁ ଯେତେବେଳେ ଯାଉଥିଲି। ତ ମାନ ସେତେବେଳ ପୁରା ସବୁଆଡ଼େ ନିଅ ବୁଲାବୁଲି କରିବା
ହଁ କରୋନା ଟା ତିନି ବର୍ଷ ପାଇଁ ହେ ତିନି ବର୍ଷ ପୁରା ବରବାଦ କ ପ୍ଳାଣ୍ଟ ପ୍ଲୁଟ ବନ୍ଦ କରିଦେଲା ସବୁ। ମାନେ କିଛି କିଛି ପିଲା ବି ଆଣଥିବେ କଲେ ଘରେ ବସି କିନା।
ହୁଁ ହୁଁ ସ ସବୁ ସିଷ୍ଟମ୍ ଚେଞ୍ଜ କରିଦେଲା କରୋନା।
ହୁଁ ମାନେ ଆଗରୁ ବି ଆଗରୁ ପିଲାଙ୍କର ବହୁତ ପାଠ ପଢାରେ ପିଲାଙ୍କର ବହୁତ ଇଣ୍ଟଷ୍ଟଥିଲା। ମାନେ ସେଇ କରୋନା
ସେଇ ମାନେ ମୁଁ ବି ଯେତେବେଳେ କରୋନା ସରିଲା ମାନେ ଜଷ୍ଟ ମାନେ ଦେ ଦଶମରେ ଟିକେ ଟିକେ ସ୍କୁଲ ଯାଇଛି ମୁଁ। ତ ତାପରେ ହିଁ ମାନେ ମାନେ ସେଇ ବର୍ଷ ଟି କେ ନବମ ତ ପୁରା ଲକଡାଉନ। ଦଶମରେ ଟିକେ ଟିକେ ମାନେ ସେ ଏତେ ବି ନ ଗଲେ ଯାହେଲେ ବି ଯାଇଛି। ତ ସେ ଟାଇମ୍ ରେ ବି ପିଲା ଯେତେ କମ ହଁ ହଁ ହଁ ହଁ ତ ସେଇ ତଳକୁ ତ ମାନେ ପିଲା ଯେ ତକ ମୁଁ ଯେତିକି ଦେଖିଥିଲି ଯେତେ ପିଲା ଭଲ ପଢନ୍ତି। ମାନେ ଟିକେ ଭଲ ମାର୍କ ରଖୁ ଥିଲା ଆଗରୁ ସବୁ ପୁରା ଗଲେ।
ସବୁ
ବହୁତ ପିଲା ମାନଙ୍କର ମାନେ ସେଇ ମୋବାଇଲ ଆଡିକ୍ଟେଡ ହେଇଗଲେ ସବୁ।
ଏବେ ବି କାହିଁ ନାଁ ଏବେ ବି ସବୁ ଏବେ ସବୁ ପୂଜା ପୂଜା ମାନେ ଜେତିକ ପୂଜା ଜା ସବୁ ଆସ ଶୁଚି କମିଙ୍ଗ ଯୋଉ ମାନେ ଆସୁଛି ସବୁ ଆଗକୁ ଗଣେଶ ପୂଜା ସରସ୍ଵତି ପୂଜା ଲକ୍ଷ୍ମୀ ପୂଜା। ଏଇସବୁରେ ଆଗରୁ ସମସ୍ତେ ଆଗ୍ରହ ଥିଲା କି ଆମେ ପୂଜା ଫୂଜା କରିବୁ। ବଜାର କରିବୁ ଏଇନେ ଆ ମରେ କେ ସବୁ ଆମ ଆଗରୁ ଆମର ବା ସବୁ ପୂଜା ହୁଏ ପୂଜା ଭଲ କରୁ ଏ ପିଲା ଦୁଇ ମାସ ତିନି ମାସ ଆଗରୁ ସବୁ ମିଟିଙ୍ଗ୍ ଫିଟିଙ୍ଗ୍ କରନ୍ତି ଏବେ। ଏବେ ଯେତେ ମିଟିଙ୍ଗ୍ ଫିଟିଙ୍ଗ୍ ପିଲା ଆଉ କେ ଧ୍ୟାନ ଦଉନାହାନ୍ତି ପୂଜା ଫୂଜା ଉପରେ ହଁ ପୂଜା ଗୋଟେ ସେଇଟା ଗଣେଶ ପୂଜା ହଉ କି ଯାହାଉ ଗୋଟେ ହବ ଯାଉ
ହଁ ହଁ।
ହେଲା ଦିନ ବି ନାହିଁ ପିଲା ସେ ମିଟିଙ୍ଗ୍
ଆଉ ପିଲାମାନେ ଏବେ ସବୁ ମୋବାଇଲ ଭଲ ତ ମାନେ ସେମାନେ ଭଲ। ଆଉ ମାନେ ଏତେ ସବୁ ସେମତି କିଛି ନାହିଁ ଲୋକମାନେ ମାନେ ଟିକେ ଫ୍ରି ପାଇଲା ମାନେ ତାଙ୍କୁ ମାନେ ଫ୍ରି ଟା ବୋଧେ ମୋବାଇଲରେ ମିଳେ ଟିକେ। ଫ୍ରି ହୁଅନ୍ତି ଆଗରୁ ଫ୍ରି ହେଲେ ଲୋକ ହଁ ହଁ।
ଏ ମୋବାଇଲ ଅବଶ୍ୟ ମାନେ ମୁଁ ବି ସେମତି ଦେଖେ, କାରଣ ମୁଁ ଛୋଟବେଳେ ସେମତି ମୋବାଇଲ କଣ ଜାନିନଥିଲି କରୋନା ହେଲା ମୋବାଇଲ ଧରିଲି ମୁଁ।
ହଁ ସେଇଟା ବା ମୁଁ ମୁଁ ଫିଫଥି କ୍ଲାସ୍ ରୁ ପର୍ସନାଲ ମୋବାଇଲ ଧରି ପକେଇଲି।
ଏ ଭାଇ
ଜାଣିଥିବେ ତ ଆଉ ପ୍ରଶ୍ନ ଫିଚରୁୁ ଆସିଲେ ଭାରି କଣ ହବ ଆଉ।
ହଁ ସେଇ ମାନେ ଏବେ ତ ମାନେ ହଁ ଛୋଟ ପିଲା ବି ମୋବାଇଲ ଆଜିକାଲି ଆଜିକାଲି କାହା ପାଖରେ ଛୋଟ ବଡ କାହାକୁ କହିପାରିବନି ସବୁ ମୋବାଇଲ।
ହୁଁ ସେଇଟା ମାନେ ଫିଫଥିରେ ମୋ ସାଙ୍ଗ ମାନେ ମାନେ ଏଇ ଇନଷ୍ଟା ଇନଷ୍ଟା ଇୟୁଟୁବ୍ କିଛି ଜାଣିନଥିଲା ମୋର ସେତବେଳକୁ ଇନଷ୍ଟାଗ୍ରାମ୍ ଆଇଡି ଥିଲା। ଦେଖଉଥିଲି ମାନେ ଇନଷ୍ଟାଗ୍ରାମ୍ ଆଇଡି ର ରିଫ୍ଲେକ୍ସ୍ କରିଥିଲି ମୋ ପାଖରେ ଅଛି ଆଇଡି ହଁ। ଫିଫଥିରେ ମୋର ଇନଷ୍ଟାଗ୍ରାମ୍ ଥିଲା ସେଥିରେ ୱନ୍ କେ ଫଲୋରସ୍ ଥିଲା।
ଏଇ ଭାଇ ତ ଭଲ ପୁରା ସେଲିବ୍ରେଟି।
ହୁଁ ଆଗୁରୁ କରିଥିଲା କି ଇନଷ୍ଟାଗ୍ରାମ୍ ମୋର ଅଛି ମୋ ଆଇଡି ଅଛି ଇନଷ୍ଟାଗ୍ରାମ୍ ସର୍ଚ କରିବାକୁ ଗଲେ ତୋ ମାମାଙ୍କ ଫୋନ ଆଗେ ପିଲାଙ୍କର ଘରେ ବି ଫୋନ ନଥିଲା। ତୁମର? ପର୍ସନାଲ ମା ଘରେ ହେଇଯାଇଥିଲେ ତ। ତ ମତେ ବାହାର ବଢିଆ ଇନଷ୍ଟା ବି ଚଲେଇଲି ଗେମ୍ ଖେଳିବି ଇନଷ୍ଟଲ୍ କରିବି ସେତିକ ଆଉ କିଛି କାମ ନାହିଁ।
ବେଶୀ ତ ପୁଅ ପିଲା ମାନଙ୍କର ମାନେ ସବୁ ଗେମ୍ ଫ୍ରି ଫାୟାର ଏକା ତ ଆଉ ବେଶୀ ସେଟା। ହଁ ତ ମାନେ ମୋର ଅବଶ୍ୟ ମାନେ ମୁଁ ଖୋଲିଲି ମୋର ଯେତିକି ମନେ ପଡୁଛି ନବମ ଶ୍ରେଣୀରେ ଖୋଲିଥିଲି। ସେ ହଁ।
ଉଁହୁଁ ହୁଁ।
ତା ପୂର୍ବରୁ ମୁଁ ମାନେ ମୋବାଇଲ ସେମିତି କଣ ଜାଣିନଥିଲି ମୁଁ। ନା କରୋନା ଟାଇମ୍ ବେଳେ ମାନେ କରୋନା ହୁଁ।
ମୁଁ କରୋନା ଟାଇମ ରେ ନାଇ ମୁଁ ଏଇ ଫିଥି କ୍ଲାସ ରୁ ଏଫ୍ରି ଫେୟା ଆଉ ଇଂଷ୍ଟା ହେଇପାରେ ଫିଥୀ କ୍ଲାସ ରୁ ଜାଣିଲି।
ହଁ ତା
ଟାଇମ ଫାଇମ ହଉନି। ଆଇଡି ଫାଇଡ ସବୁ ବନ୍ଦ କରିଦେଇଚି, ଯିଏ ଏ ଆଇଡ ମାନେ ଆଇଡି ଅଛି ପଡିଚି କିନ୍ତୁ ୟୁଜୁ ଫ୍ୟୁଜ କରୁନି ଆଉ। ଇଂଷ୍ଟା ଫିଂଷ୍ଟା ଆଡ ହଉନି।
ଏବେ ବସଉନ ଆଉ ହଁ ଏବେ ଆଉ ଟାଇମ କୋଉ ମିଳୁଛି ଯେତେବେଳେ ବି ଟାଇମ ଦେଖ ଟିକେ ଟିକେ ଦେ ଖି ଦିଅ ଯାହା। ହ ହଉ ରଖିଦିଅନ୍ତୁ ଆପଣ ହଁ।